ହ୍ୟାଲୋ ନମସ୍କାର।
ଆଉ ମ୍ୟାଡ଼ାମ କେମିତି ଅଛନ୍ତି।
ହଁ ବହୁତ ବଢିଆ ଅଛି। ଆଉ କଣ କୁହନ୍ତି ହଁ ଆଜି ଦିନ ନା ସବୁଦିନ ତ ଭଗବାନଙ୍କ ଦୟରେ ଭଲ କଟୁଛି ଆଉ।
ଆଚ୍ଛା ମ୍ୟାଡ଼ାମ ଆପଣ ଉ ପିଲାଦିନ କେମିତି କଣ ଥିଲା।
ପିଲାଦିନ କଥା ତ ଆଉ ବେଶୀ ମାନେ ସେମିତି କିଛି ମନେ ନାହିଁ ଖାଲି ସେ ଯୋଉ ସ୍କୁଲ ଟାଇ ର ଯୋଉ ଛୁଆଙ୍କ ମୋର ସାଙ୍ଗ ମାନଙ୍କ ସାଙ୍ଗରେ ଯୋଉଟା କଟିଛି ସେ ସେମିତି ସବୁ ଆଉ। ପିଲା ଦିନ ବହୁତ ବଢିଆ ଥିଲା ସେତେବେଳେ ମୁଁ ଘରକୁ ଯାଇ ମତେ ଯେତେବେଳେ ଗାଁ ରେ କୁହନ୍ତି ସବୁ ପିଲାଦିନର କଥା ସବୁ ମୋ ଓଡ଼ିଆ ଘରୁ ମୁଁ ଶୁଣିବା ପାଇଁ ମୁଁ ତ ବହୁତ ଖୁସି ହେଇଯାଏ ମୁଁ କହିଲି ମତେ ସେମିତି ମତେ ଭଗବାନଙ୍କୁ ଡାକୁଛି ଆଉ ଥରେ ମତେ ପିଲାଦିନକୁ ନେଇଯାଆନ୍ତି କି?
ପିଲାଦିନରେ କେବେ ଫିଷ୍ଟ କରିଛନ୍ତି ସାଙ୍ଗମାନଙ୍କ ସହିତ।
ହଁ ସେଇଟା ଫିଷ୍ଟ ସେତେବେଳେ ଆମେ ଘରୁ ହିଁ ସବୁ ଜିନିଷ ମାନେ ଆଉ। ପଇସା ହିଁ ଘରୁ ନିଅଉନୁ। ଘରୁ ଆମେ ସେ ଯୋଉ ଚାଉଳ ଆଳୁ ପିଆଜ ହଁ ସେମତି ନେଇକି କରୁ ଆଉ ଯିଏ ଯାହା ଆଣିଲା ସେମିତି କି
ଫିଷ୍ଟରେ ଆପଣ ଯୋଉ ଭୋଜି କରନ୍ତି। ଯୋଉ ସାଙ୍ଗମାନଙ୍କ ସାଙ୍ଗରେ ଯୋଉ। କହନ୍ତି। ତା ଦେହରେ ମାନେ ସବୁଠାରୁ ବେଷ୍ଟ ଆଇଟମ୍ କଉଟା ଥାଏ। ମାନେ ସେଇଟା ସେଇ ଆଇଟମ ଟା ପ୍ରାୟ ଟାଇମ ହଉଥିବ।
ଆମେ ସେ ଯୋଉ ପ୍ରାୟ। ଟାଇମ ଟା ଯୋଉଟା ହୁଏ ସେଇଟା ହଉଛି ଆମର ସମସ୍ତେ ଇଏ କରିବେ ଆମର ବାଡିରେ ମାନେ ଯେକୌଣସି ପରିବା ଆମେ ଫାଷ୍ଟ ଗୋଟେ କହିବେ ଡାଲମାଟା କରିଦବା। ମୋର ଆଗେ ଡାଲମା ହିଁ ଆଗେ ହୁଏ ତା ସାଙ୍ଗ କୁ ଆମ ପ୍ରାୟ ସବୁ ଆମର ଗାଁରେ ଯାହା ଯେତେ ଆମର ପୋଇ ଏଇଟା ଆମେ ବେଶୀ କରିଛୁ। ଆଜ୍ଞା ପୋଇର ଯୋଉ ରାଇତା ନା ଆମେ ମାନେ ଆମର ଘରେ ଆମର ଗାଁ ରେ ସବୁ ଯାହା ବାଡିରେ ସବୁ ଥାଏ ଆମେ ସେମିତିଆ ଜିନିଷ। ଏଇ ସବୁ କରୁ। ବାକି ହଁ। ସେଇଟା ଖୁସି ଲାଗେ ମାନେ କଣ କହିଲ? ସେଇଟା ଅଲଗା ଟେଷ୍ଟ ହିଁ ଆସେ ଆମେ ସେଇଟା ହିଁ ସବୁବେଳେ କରିକି ମାନେ ଭଲ ଲାଗେ ମାନେ ସମସ୍ତଙ୍କ ସାଙ୍ଗରେ ଗୋଟେ ବସି ଖାଇବାଟା ସେଇଟା ବେଶୀ ଭଲ ଲାଗେ। ଆଉ ସେ ସବୁ ଯୋଉ ଆଳୁ। ସବୁ ଆଳୁ ଯୋଉ ବାଇଗଣ ସବୁ ତାକୁ ଟିକେ ଚିପ୍ସ ହିଁ ବନେଇ ଦିଉ ଆଉ ସାଲାଡ ଗୋଟେ ଜିନିଷ ଜମଟ ଯୋଉଟା କହନ୍ତି ଆମର ସାଲାଡ ଗୋଟେ ଯୋଉ କାକୁଡି ଟମାଟର ଏିକ ସବୁ ପଡିକି ଖାଲି ସେ କାକୁଡି ଟମାଟର ପିଆଜ ସେଥିରେ ବହୁତ ସାରା ତେନ୍ତୁଳି ନରେ ଆମ୍ବୁଲ ଦେଇେଇଥିବ
ଆଚ୍ଛା ମ୍ୟାଡ଼ାମ ଆପଣ ପିଲାଦିନେ ଖୁଦରୁକୁଣି। ହସତ କରିଥିବେ।
ଆଜ୍ଞା
ଆଚ୍ଛା ଖୁଦରୁ କଣ ବ ଯୋଉ କରନ୍ତି ସେ ଯୋଉ। ଠାକୁରାଣୀଙ୍କ ପାଇଁ ଯେଉଁ ପୂଜା ମାର୍ଚ୍ଚନା। ପାଇଁ ଯୋଉ ଫୁଲ ଦରକାର ହୁଏ ସକାଳୁ ତ ଆପଣ ତୋଳିଥିବେ।
ଆମେ ସକାଳୁନୁ ଆମେ ଗୋଟେ ରାତିରେ ବି ଉଠିକି ବୁଲ ତଳୁ
ରାତି ଗୋଟାଏରୁ ତର ମାଡେନି ଗାଁ ଗଣ୍ଡା
ଗାଁରେ ତ ଆମର ସେତେବେଳେ ଆମର ଏବେ ସିନା ସବୁ ଗାଁରେ ସବୁମାନୋନେ ଅଧିକ ଆଗରୁ ଗାଁର ମାନେ ସବୁ ଅଲଗା ସିଷ୍ଟମ ସବୁ ଥିଲା। ଅ କିଛି ହଁ ଲାଇଟ ବେଶ କି ଲାଇଟ ହିଁ ଥିଲା ନା ଆମ ଟାଇମରେ ଲାଇଟ ହିଁ ଥିଲା ବାକି ସବୁ ଏବେ ସବୁ ମାନେ କଣ କହିଲେ ସବୁ ଡଲ ସବୁ ବୁଲେଇ ଦେଲେ ଘର ବେଶୀ କରିକିରି। ନ ଆଗରୁ ତ ସେ ସିଷ୍ଟମ ବେଶୀ ନଥିଲା। ଫୁଲ ଗଛ ହିଁ ବହୁତ ରହୁଥିଲା। ଯିଏ ଆମ ଗାଁରେ ତ ଆଜ୍ଞା ଯିଏ ଯେେ ଏତେ ମାନେ ଏବେ ତ ବେଶୀ ହାଣି ହୁଣି ଦଉନ୍ତି ଫୁଲ ଗଛ ଆଉ ଯିଏ ବି ଲଗଉଛନ୍ତି ସବୁ ସାଇଡ ରେ ସବୁ ଜଗନ୍ତି ଆଉ ମାନେ କୁକୁର ବେଶୀ ରଖି ଦଉନ୍ତି। ଆଉ ଯାଇ ହୋଉଁନି। ଆଗରୁ ସେ ଜିନିଷ ସବୁ ନଥିଲା। ଆମେ ସେମିତି ହିଁ କରୁ ଳେ ମାନେ ଆମ ଗାଁରେ ଯେହେତୁ ସମସ୍ତେ କରନ୍ତି କାଳେ କିଏ ଉଠିକି ଶୀଘ୍ର ଫୁଲ ତୋଳିଦବ କି? ଆମେ ସେଥିଲାଗି ଆଲାରମ ଦବୁ ଗୋଟେ ରାତିରେ ସାଢେ ବାରଟା ମୋର ଗୋଟେ ଭଉଣୀ ଅଛି ତାକୁ ନିଦ ହିଁ ମାଡନି ସେ ସାଢେ ବାରଟା ରାତିରେଉ ଫୁଲ ତ ଫୁଟିଲ ହେଇ ତୁ ଯିବୁ ତୋଳିବୁ। ସେ ଆମେ ପୁରା। ସେମିତି ତାକୁ ନିଦ ସେି ମତେ ବାକି ଡର ଟିକେ ଲାଗେ। ତାକୁ ଡର କିଛି ନଥାଏ ସମସ୍ତଙ୍କ ବାଡିରୁ ଯେ ୋିବୁ ଯିଏ ଯାହାାରେ ଉଠିବ ସେମିତି ଦୌଡିବୁ ଖାଲି ଯାହା ବାରାରେରେ ବସଥିବୁ ଯିଏ ଉଠି ପଡିବୁ ଆମେ ସେମିତି ଦୌଡିବୁ ମୁଁ ଥରେ ତ ପଡିଗଲି ତାଙ୍କ ଦୁଆର ମୁରେ ଆଉ ଉଠି ପାରିଲି ନାହିଁ ସେ ମତେ ଜଣେ ଧରି ପକେଇଲା।
ଫୁଲ ତୋଳା କମ୍ପିଟିସନ ରହେ ଆମର ଏଠି ମୁଁ ବି ଦେଖ ଦେଖୁଛି ପିଲାମାନେ ଯେତେବେଳେ କରୁଛନ୍ତି ସବୁ ସବୁ ଦଳ ଦଳ ହେଇକିରି ଆସିବେ। ରାତିରେ ଦିଟା ରାତି ପରଠୁ ସବୁ ଚାଲିବେ ଦଳ ଦଳ ହେଇକରି ତିନି ଚାରି ଦଳ ଆସି ଆସିବେ। ଫୁଲ ନବା ପାଇଁ ପ୍ରଥମ ଦଳ ଯିଆ ହେଇଛି। ଥିବେ ଏ ତ ପୁରା ଅନ୍ଧାର ବାରୁ
ହଁ।
ଟର୍ଚ ବୁଲଉଥିବେ। ଆଉ ତାପରେ ତାପରେ ଟିକେ ମୁୋ ଅନ୍ଧାରରେ ଟିକେ ଛାଡିଗଲା ପରେ ଯୋଉମାନେ ଆ େ ସିଏ ପୁରା ଗଛ ଫଛ ଉପରେ ଚଡ଼ି ଭାଙ୍ଗି ଭଙ୍ଗି ଦଉଥିବେ ଯୋଉଠି ଯାହା ପାଉଥିବେ ଆମ ବାଡିରେ ଟିକେ ଅଧିକା ଫୁଲ ବଡ ବଡ ତରାଟା ଅଛ ଗଉଟା ଆଉ ସେଟ ହାତ ପାଏନା ତା ଉପରେ ଚଢି ଯାଆନ୍ତି ତଳେ ସବୁ ତଳେ ଠିଆଇଥିବେ ଜରି ଧରିକି ପ ଦି ତିନି ଜଣ ଉପରେ ଦି ଜଣ ଖଣ୍ଡେ ଚଢିଥିବେ ଆଉ ଏିତି ଫୁଲ ତୋଳୁଥିବେ। ତିନେ ଦିନେ କଣ ହେଇଛି ନା ନା ଏମିତି ଫୁଲ ଗଛ ଉପରୁ ଚଢି ଯାଇଛି ଗୋଟେ ଝିଅ ସିଏ ଆଉ ଓହ୍ଲେଇ ପାରୁନି।
ଓହୋ।
ସିଏ ଆଉ ଓହ୍ଲେଇ ପାରୁନି ସିଏ ତା ସାଙ୍ଗ ପିଲାଙ୍କୁ କହିଲା କହିଲା ଟିକେ ମତେ ଓହ୍ଲେଇ ଦିଅ। କଣ କେମିନ୍ତି ସେ ତା କହୁଛନ୍ତି ତୁ ଓଲହା ଆମେ ତ ଧରିବୁ। ବ୍ୟସ୍ତ ହୋନା ସିଏ ଡରରେ ଓହ୍ଲୋଉନି ସି ସବୁଡ ସି ଓ୍ଲହଉନି ଆମେ ଯେମତି ଦିନ ଯଦି ଭୋର ହେଲା ଆମେ ସେଇଠୁ ଘରଫର କଲିକିରି ଆମେ ଗଲୁ ବାହାରକୁ ଗଲାବେେଳକୁ ସେଠ ତାର ଚୁପଚାପ ବସ ବାପା ଆମର ଗଲେ ଫୁଲ ତୋଳିବାକୁ ଫୁଲ ଗ ସ ପାଖକୁ ଯେମିତି ଯାଇଛନ୍ତି ଗଛଟା ଜଣେ ବସ ମାନେ ଗଛ ଉପରେ ସେ ପତ୍ର ଭିତରେ ଜଣାପଡୁନି ଏ ତଥାପି ମୁଁ ଆନ୍ଧାର ଟି ଅଛି। ସେ ପତ୍ର ଟାକୁ ଯେମିତି ଧରିଲେ ବାପ
କିଏ ବି କାହିଁ ଭାବିବେ ଯେ କିଏ ଗଛରେ ହିଁ ସଡନ କିଏ ବି ଭାବି ପାରିବେନି ଯେ ଗଛରେ କିଏ ବସିଥିବ ବୋଲି।
ବସ ଛନ୍ତି କଣ ବାପା ନଗୀ ଟାକୁ ଥୋଇଦେଇ ଠେଙ୍ଗା ଟାକୁ ଧରିକି ଆଇଛନ୍ତି। ହେଲା ସେତେବେଳେ ଆସି ଗଛ ପାଖରେ ଏଇରେ କିଏରେ ଯା ଯା ଯା ଏମିତି ସେ ଝିଅ ଡରି ମରି ଛାନିଆ ସିଏ ଗଛ ଉପରୁ କୁଦାଟିଏ ମାର
ଓହୋ ହଁ।
ପଡ଼ି ଖଣ୍ଡିଆ ଖାବରା ହେଇ ବାପା କହୁଛନ୍ତି ଆରେ ମା ତୁ ଚଢି ଫୁଲ ନବୁବୋଲି ମୁଁ ଭାବୁଛି ମା ଙ୍କଡ ଆଉ ତୁ ଏ ଡିଆଁ ଟା ମାରି ତୁ ହିଁ ହିଁ ହିଁ ଏମିତି ଡେଇଁ ପଡିଲୁ ପଡିଗଲୁ ଆଉ ତୁ କହିଲୁନି ନାଇଁ ନନା ମୁଁ ଅ ଛି ଆଉ ଗଛ ଉପରେ ଚଢିକି ଓହ୍ଲେଇକି ପମି ନା ତ-ତୁମେ ଯେମିତି କହିଲ ମୁଁ ଡରିଗ
ଡର ଗୋଟେ ଜିନିଷ ଅଛି ଆଉ ମୁଁ ଆ
ହଁ ସିଏ କହୁଛି ସିଏ କହୁଛି ସେ ଝିଅଟି କ-କହୁଛି କ-କହୁଛି ମତେ ଲାଗିଲା ନନା ମୁଁ ଏମିତି ପାଟି କଲ। ନାଁରେ ମୁଁ ମାଙ୍କଡ ଭାବିକି ପାଟି କଲି ନା ମୁଁ କଣ ଭାବି ମଣିଷ କିଏ ବସିଛି ଏମତି ହବା ଭିତରେ ସିଏ ପଡି ଉଠି ସେଠୁ କାନ୍ଦୁଣୁ ମାନ୍ଦୁଣୁ କଣ ହେଇଚି? ଗଲା ସେ ଝିଅଟି।
ହିଁ ହିଁ ସିଏ ଗୋଟେ ଆଜ୍ଞା ସିଏ ସେତେବେଳେ ଗୋଟେ ଯେତେବେଳେ ଯାଇଥିବେ ଫୁଲ ଇଏ କରିବାକୁ ପୁଣି ଗୋଟେ ତାଙ୍କର ଡିସକସନ ଚାଲିକି ସେ ଗୋଟେ ଚାଲିଥିବ ହ ହଁ ହସର ଗୋଡା ମାହଲ ଆଉ ଇହଁ ହିଁ।
ନା ଫୁଲହ ଫୁଲ ପାଇଁ ପୁରା କମ୍ପିଟିସନ ନା ସେତେବେଳେ। ଯେତେବେଳେ ଠାକୁରାଣୀଙ୍କ ପୂଜା ମାର୍ଜ୍ଚନା କରିବେ। ଫୁଲ ପାଇଁ କମ୍ପିଟିସନ ପୁରା।
ଆମର ତ ବହୁତ ଫୁଲ ତୋଳା ହୁଏ ଯେ ଆମର ଗୋଟେ ରସ କୁଣ୍ଡ ମୋର ମନେ ଅଛି ଗୋଟେ ରସ କୁଣ୍ଡ ହୋଇଥାଏ ଆମେ ସେଇ କୁଣ୍ଡ ଟାକୁ କେମିତି ଫୁଲ କରିବୁ। ଆମେ ସେମିତି ହିଁ କରୁ ଆଉ କୁଣ୍ଡ ଟା ହିଁ ଫୁଲ ହିଁ ହବ ଆମର। ଆମର ବହୁତ ପିଲା ଆଜ୍ଞା। ଆମର ବହୁତ ସାରା ଲୋକ ଆମର ହଁ। ଆମର ବହୁତ ପିଲା ପୂଜା କର। ଆମ ତେର ଚଉଦଟା ଘର ଆମର ପୂଜା କରୁ ଗୋ ଟେ ଏ ଘରେ ଆମ୍ଭଟା ଯିଏ ସମସ୍ତେ ଏକାଥରେ ଉଠ ଠିକରି ଯିବୁ। ଓ ଫୁଲ ଆଣିବାକୁ। ଓ ସେଇଟା ପୁରା ବଢିଆ ଲାଗେ ଯେ ସମସ୍ତେ ଏକାଥରେ ଡକା ହକା ଯିଏ ନଯିବ ଯେ ତାକୁ ପୁଣି ଆମେ କହିବୁ ତୁ ଆଉ ପୂଜା ପାଖକୁ ଆସିବୁନୁ ବୋଲି।
ଆଛା ଏବେ ତ ଆଗ୍ ଆଗରୁ ତ ଏତେ ଇଏ ନଥିଲା ଏବେ କିନ୍ତୁ ଅ ଖୁଦରକୁଣୀ ଓଷା ଯୋଉମାନୋନ କରୁଛନ୍ତି ଯୋଉ ଝିଅ ମାନେ କରୁଛନ୍ତି ମିଶିକିରି ସେମାନେ ବହୁତ ଆଡମ୍ବରରେ କରୁଛନ୍ତି ପୁରା
ଏବେ ହଁ ଏବେ ପୁରା ବହୁତ ସାରା ପୁରା କରିଛନ୍ତି ଭ
ଭଜନ କୀର୍ତ୍ତନ ଭସାଣୀ ରେ ସେମିତି ପ୍ରଶାସନ କରୁଛନ୍ତି ବହୁତ ପଇସା ଖର୍ଚ କରୁ। ଗୋଟେ ଗୋଟେ ମେଢରେ ଆଉ ଆଗରୁ ତ ଏତେ ସୁବିଧା ସୁଯୋଗ ନଥିଲା ହଁ। ଆମ ସମୟରେ ଗୋଟେ ଅଲଗା ପ୍ରକାର ଥିଲା ଏବେ ଟିକେ ଆଉ। ଟିକେ ତାକୁ ବଢେଇ ସାରିଲେଣି ଆଉ
ହଁ ସେଇଟା ଏବେ ବହୁତ ଟିକେ ଆମର ଟା ବି ଆମର ଯେତେବେଳେ କରୁଥିଲୁ ଆମେ ସେମିତି ଖାଲି ଲାଷ୍ଟ ଦିନ ଆମର ସେମିତି କିଛି ନଥିଲା ଆମର ସେମତି ଖାଲି
ଭଲ ଭୋଗ ଟିକେ ହଉଥିଲା ଶେଷ ପାଳି ଦିନ ଠାକୁରାଣୀଙ୍କ ପାଖରେ ଭଲ।
ହଁ ଆମର ଟା ସେଦିନ ବୁନ୍ଦି ଆସି ପିଠାଟା ହଁ ଲାଷ୍ଟ ଦିନ ଆମର ପିଠାଟା ହିଁ ହୁଏ।
ହୁଁ କାକରା ପିଠା ହବ କାକରା ପିଠା ହେଇକରି ଭୋଗ ହବ ଭଲ କରି ପିଠା ଣା ହବ ଆଉ ଏବେ ତ ପୁରା ଅଲଗା ଡିଜାଇନ ସବୁ ହେଇଗଲାଣି। ସବୁ ଝିଅମାନୋନେ ସବୁ ବାହାର କରିଦଉଛନ୍ତି ଡିଜେ।
ହଁ ଏବେ ତ ଡିଜେ ଆଉ ଆମେ ଘଣ୍ଟ ବଡେଇକିରି ଠାକୁରଙ୍କୁ ନେଇକି ଯାଉଥିଲୁ ଶଙ୍ଖ ଫୁଙ୍କି ଫୁଙ୍କି ଆଜି ହୁ। ଆଉ ଘଣ୍ଟା ବାଜୁଥିବ ଘଣ୍ଟ ବାଜୁଥିବ ଆମେ ଠାକୁଙ୍କୁ ସେମତି ନେଇକି ଯାଉଉ ବିସର୍ଜନ କରିକି ଆସୁ। ହ।
ସେ ବି ଦିନ ବେଳା ହୁଏ। ସେ ବି ସେ ବି ଯୋଉ ଦିନ ପୂଜା ସରେ ତା ତା ପରଦିନ ସକାଳୁ ସକାଳୁ ସବ ବିସର୍ଜନ କାମ ସାରେ। ଆଉ ଏବେ ସେଜନ କାମ ଆଉ ସକାଳୁ ହଉନି।
ସେଇଦିନ ହେଇଯାଉଛି ଆଉ ଆମଟା ତ ପ୍ରାୟ ସେଇଦିନ ହିଁ ବ ବିଜେ ଏରିଆ ବଜେଇ ଠାକୁର ବିସର୍ଜନ କରିଦନ୍ତି ସେ ଦିନ।
ହଁ। ତଥାପି ପିଲାଦିନେ ସେ ସବୁ ଜିନିଷ ବହୁତ ସ୍ମରଣୀୟ ଦିନ।
ହଁ ସିଏ ବହୁତ ବଢିଆ ଲାଗେ ଆମେ ସେ ଫୁଲ ସାଙ୍ଗକୁ ଫଳ ହିଁ ଚୋରି ଯାହା ବାଡିରେ ସବୁ ଏବେ ସିନା ଜାଣିଲୁ ସେଇଟା ଚୋରି କଲେ ଭଲ ନୁହଁ କି ଯାହା ଆଗରୁ ଯାହା ବାରିରେ ଆମେ ସଜନା ପତ୍ର ହିଁ ଅଧିକା ଆଣ ସେ ଯୋଉ ବର୍ଷା ଯୋଉ ହେଇତ ଫା ଟିକେ ଯାହାର ହେଇଥିବ ଜହ୍ନିଛଚିନ୍ଦା ପଚିନ୍ଦା ବି ଆମେ ଧରି ଆସୁ। ଆମେ ଜାଣିପାରୁନି ଯେ ଜ କାକୁଡି ସେଇଟା କଞ୍ଚା ଲଙ୍କା ଆଉ ସେ ପିଜଳି ସେ ସବୁ ଜିନିଷ ଆଣି ଆମେ ବହୁତ ଖୁସି ହେଉଥିଲୁ ଭାବୁନୁ ଯେ ଜଣେ ଯିଏ କରିଛି ସେଏ ଯାହାର ଆମେ ନେଇଯାଇଥିବୁ ତା ଗଛରେ ଯ ନ ସକାଳୁ ଦେଖିଲେ ତାର କଣ ତା ଉପରେ ବି
ସେ ଗୋଟେ ଖୁସି ଆଉ ସେ ତ ଖୁସି ସମୟ ଆଉ ତାକୁ ଆଉ ହଁ।
ସେ ଜିନିଷରେ ବହୁତ ମାନେ ପାପ ଅର୍ଜନ ଯୋଉ କୁହନ୍ତିନ ଆମେ ସେତିଆରେ ବହୁତ ପପ କମେଇ ଦେଇଛୁ। ଚୋରିରେ ଜନ ଜତିନ୍ଦ୍ର
ହଉ ମ୍ୟାଡ଼ାମ ଟିକେ ମୁଁ ଅଛି ଟିକେ ଟିକେ ରଖୁଛି।
ଆଜ୍ଞା ଆଜ୍ଞା। ହ କଲେଲି।